ମୋ କଥା ସୁ ମୋ କଥା ଶୁଭା ଯାଉଛି।
ହଁ ମୋ କଥା ଶୁଭା ହଉଛି।
ହଁ ହଁ ଶୁଭୁଛି ଆଉ କଣ କରୁଛୁ?
କିଛି ନାହିଁ ବସିଛି କାମ ଚାଲିଛି ବର୍ତ୍ତମାନ ବସିଛି।
କାଇ ନାଚୁନୁ।
ଉଁ।
ଆଉ କଣ ଖାଇଛୁ କଣ ଖାଇଛୁ?
ବିସ୍କୁଟ ଖାଉଛି।
କଉ ବିସ୍କୁଟ୍ ଖାଉଛୁ ବା?
ହୁଁ ଏ ମି ମି ମିଲ୍କ ବିକେସ୍।
ଏକଲା ଏକଲା ଖାଉଛୁ ମତେ ଦିଟା ଦେଲେ ହୁଅନ୍ତାନି।
ଆଁ।
ମୁ କହିଲି ଏକାଲା ଏକାଲା ଖାଉଛୁ ମତେ ଦିଟା ଦେଲେ ହୁଅନ୍ତାନି।
ହଁ ଆସନୁ ଖାଇବୁ।
ଅ ମୁଁ କଣ ଯିବି ତୁ କ ନା ଅଛୁ ଯେ ଚନ୍ଦ୍ରଶେଖରପୁର ରେ ନା କ କଲିକତା ହାଉଡାରେ ଅଛୁ।
ଚକ୍ରଧରପୁର ଚନ୍ଦ୍ରଶେଖର ପୁର ନାଇଁ।
ସରି ସିଏ ଯାହା ବି ହଉ ସେ ଚକ୍ର କଣ ଚକ୍ରଧରପୁର ସେ ଯୋଉଠି ବି ଥାଉ ହଁ। ହୁଁ ତ ମୁଁ ବି ଏତେ ଟଙ୍କା ସାରିକି ସେଇଟିକି ଯିବି। ତୁ ଦଶ ଟଙ୍କିଆ କି କୋଡିଏ ଟଙ୍କିଆ ବିସ୍କୁଟ ଖାଇବା ପାଇ। ମୁଁ ନା ପଇସା ପଠେଇ ଦେ ମୁଁ ଖାଇଦେବି। ପ୍ଲିଜ୍ ଫୋନ ପେ।
ପଇସା ନାହିଁ।
ଏ ହେ ଭାଇ ତୁ ଚୋଠା ଟା କିରେ।
ହୁଁ।
କଜୁସ ମଖିଚୁସ୍।
ପଇସା କୁଆଡୁ ଆସିବ।
ପଇସା କୋଉଁଠୁ ଆସିବ ଆ ଫାଷ୍ଟ ପେମେଣ୍ଟ ଆସିନି।
ନା ନା।
ଆଁ।
ନାଇରେ।
ଆସିନି ଆ କେବେ ତ ଜଏନ୍ କଲୁ କି?
ମୋର ମାସେ ପରେ ଆସିବ।
ଓହୋ ଆଉ ଦେଠି କହୁଥିଲା କଣ ତୁ ଆସୁଛୁ।
ହଁ ଆଉ ଯିବି ତିରିଶରେ ଯିବି।
କେମିତି କଣ ଆସିବୁ?
କଣ?
ଟ୍ରେନରେ ଯେ କଣ ଯେଠି କହୁଥିଲେ କି ବନ୍ଦେ ଭାରତରେ ଆସିବାର ଅଛି ତୋର।
ହୁଁ ବନ୍ଦେ ଭାରତ ନା
ଆଉ ଟିକେଟ ମିଳୁନି ଟିକେଟ ମିଳୁନି କଣ ଦି
ଗଲା ବେଳକୁ ଏ ଗ୍-ଗଲା ବେଳକୁ ଏ ୱାନ ଏ ସି ରେ ଯିବି।
ଓହୋ ସେ ଦିହଜାର ଟଙ୍କା? ଆସିଲବେଳକୁ ଲୋକଲ ଓହୋ।
ଆସିଲା ବେଳକୁ ଇଏ ରେ ସ୍ଲିପର ରେ।
ଓହୋ। ଏ ସି ରେ କଣ ଲୋକାଲ ରେ ଯାଉନ ଏ ସି ରେ କାହିଁ ଯିବୁ?
ଉଁ?
ମୁଁ କହିଲି ଲୋକାଲ ରେ ଯାଉନୁ ଏ ସି ରେ କାହିଁ ଯିବୁ।
ଟିକେଟ ନାହିଁ ପରା ଟିକେଟ ନାହିଁ ବୋଲି ତ କଥା ପଢୁଛି ଆଉ ନ ଟିକେଟ ଥିଲେ କାହିଁ କିଏ ପଚାରନ୍ତା।
ଓହୋ କେତେ ଏକା ଥରେ ଆଗରୁ ବୁକିଂ କରିଦେଇଛୁ ଆଉ।
ହୁଁ।
ସେଇଠି ତ ସାଙ୍ଗମାନେ କିଏ ହେଲେଣି?
ନା କିଏ ନାହିଁ।
ତୁ ଏଠି କାହା ସହ ମିଶି ପାରୁନୁ କି?
ମୁଁ ତ ଅଫିସ ର କାମ ରହୁଛି ରୁମରେ ରହୁଛି ଆଉ।
ତାହାଲେ ତୁ ଏତେ କାହା ସହ କଥା ହେଇ କଣ୍ଟାକ୍ଟ ରେ ନାହୁଁ।
ହଁ କମ୍ପାନୀର କଣ୍ଟ୍ରାକ୍ଟର କମ୍ପାନୀ ପିଲା ଯିଏ ଅଛନ୍ତି ତା କଣ୍ଟ୍ରାକ୍ଟର।
ଓହୋ, ଆଉ ସେଠି ପାର୍କ ଫାର୍କ ନାଇଁ?
ନା।
ଓହୋ।
ଏଇଠି କିଛି ପାର୍କ ଫାର୍କ ନାହିଁ।
ଆମଠୁ ଆମର ଓଡିଶା ଭଲ ନା ସେଇ ଜାଗା ଟା ଭଲ?
ଓଡ଼ିଶା।
ଆଚ୍ଛା, ଜାଣିଛୁ ନନ୍ଦୁ ଭାଇର ପୁଅ ନା କଣ ଦିଆହେଲା?
କଣ ଦିଆ ହେଲା?
ଜେଠେଇ ତାକୁ ଡାକୁଚି ଜାଣିଛୁ କଣ?
କଣ?
ଆକାଶ।
ଆକାଶ।
ହଁ। ଭାଇ ନା ବିକ ଦାଦା ନା ବିକାଶ ଆଉ କକା ନା ବିକାଶ ମାନେ ତୋ ନା ବି ବିକାସ ଆଉ ତାନା ଆକାସ। ତା ଭଲ ନାଁ ଦିଆହେଲା ପ୍ରିୟଂସ ପ୍ରିୟଂସ କୁମାର ସାହୁ।
ଆଚ୍ଛା।
ହୁଁ।
ବଢିଆ ନାଁଟା ଆଉ କଣ।
ହୁଁ ଜେଠି ଡାକୁଛି କିନ୍ତୁ, ଆକାଶ ତୋ ନା ବିକାଶ ସେ ଆକାଶ ଆଉ।
ହଁ।
ଆଉ ଯୋଉ ଦେଖିଛୁ ମାମୁନି ଭାଉଜଙ୍କର ଷ୍ଟାଟସ ଯୋଉ କାନା ଭାଇ ପୁଅ ଯୋଉ ଖାଉଥିଲା। ଦହି, ଦହି କେମିତି ଖାଉଥିଲେ ସିଏ?
ହୁଁ। ଛୋଟ ପିଲା ବାଇଆ ମନ।
ହୁଁ ହୁଁ।
ହୁଁ।
ହଉ ଆସିଲେ ଏଥର ନୁହଁ, ଆମର ଏଇନା ସାଇ ମନ୍ଦିରରେ କେତେ କେତେ କଣ କରିଦେଇଛନ୍ତି, ଆସିଲେ ଆମେ ଯିବା, ବୁଲିବା
କଣ କରିଛନ୍ତି?
ମାନେ ଏବେ ନୂଆ ଡିଜାଇନ ଫିଜାଇନ କରୁଛନ୍ତି ମନ୍ଦିରରେ।
ଆଚ୍ଛା।
ହୁଁ ଯିବା ବୁଲିକି ଆସିବା, ସେପଟ ଏରିଆ ସାଇଡି। ଯିବା ଆଉ। ହୁଁ-ହଁ। ହୁଁ। ତାପରେ ଆଉ କୁଆଡେ ତୁ ଯାଇଚୁ, ଏମତି କୋଉ ପ୍ଲେସ୍ ମତେ ଟିକେ କହିବୁ?
ଯାଇଥେଲି
କୁଆଡେ ଯାଇଥିଲୁ?
କାମାକ୍ଷା, କାମାକ୍ଷା, କାମାକ୍ଷା ମନ୍ଦିର।
ସେଇଠି କଣ ଦେଖିଲୁ?
ସେଇଠି ମାଆଙ୍କର ଅଛି ଇଏ ମନ୍ଦିର ଅଛି ମାଆଙ୍କର।
ବୁ ଭୁବନେଶ୍ୱର କୋଉ ସାଇଡରେ ଯାଉଚି କି?
କାମାକ୍ଷା ଆସାମ, ଗୁଆହାଟୀ।
ଆଉ ତୁ ତାହେଲେ ଆସାମ ଯାଇଥିଲୁ, ତାହେଲେ ଆସାମ ଯାଇକି ଆସିଚୁ?
ହଁ, ଯାଇକି ଆଇଛି।
ଜାଣିଚ, ମୁଁ ଆଜି ତୁଳସୀ ମାଳା ପିନ୍ଧିଚି।
ହୁଁ। ତୁ କୋଉଦିନଠୁ ଭକ୍ତ ହେଲୁଣି ମ?
ଦେଖିବୁ ମୁଁ ଫୋଟୋ ପଠେଇବି, ମୁଁ ଯାଇଥେଲି ବୃନ୍ଦାବନ ତ, ତୁ ତ ବୃନ୍ଦାବନ ଯାଇଥିଲି ତ ତୁଳସୀ ମାଳା ଆଣିଚି ଆଉ।
ମାତାଜୀ ହେଇଗଲୁ କି?
ହଁ, ମୁଁ ମାତାଜୀ ହେଇଗଲି। ହୁଁ। ହରେ କ୍ରୀଷ୍ଣ ହରେ ରାମ
ହଁ ଏଇ ସାଲା।
ହୁଁ ଉଁ।
ଆଚ୍ଛା, ହଉ ଚାଲୁ ଚାଲୁ।
ହଁ ଆଉ। ଉଁ ହୁଁ, ପ୍ରଭୁଙ୍କ ନାମ ଧରିବାଟା ଘରେ ସବୁ ଭଲ ଅଛନ୍ତି। ଜା ଜାଣିଚୁ ଏଥର କଣ ହେଇଥିଲା ଦୀପାବଳିରେ, ତୁ ଥିଲୁ ନା ନଥିଲୁ?
ନାଇଁ ନଥିଲି।
ନା, ଥିଲୁ ବୋଧେ ଦୀପାବଳି ଦିନ?
ଥିଲି ତ ଆଉ ପଚାରୁଚୁ ପୁଣି ନଥିଲୁ ନଥିଲୁ।
ଏଇ ଯୋଉ ର ଦାସଘର ଯୋଉ ଗାଳି କଲା ତୁ ଶୁଣିଛୁ, ଦେଖିଛୁ?
କାହାକୁୁ?
ସାଇ ହେରିକାଙ୍କୁ ଯୋଉ ଗାଳି କରିଥିଲା, ଦେଖିଛୁ?
ମୁଁ ସେତେବେଳକୁ ପଳେଇଥିଲି। ମୁଁ କେତେ ମୁଁ ତା ତା ପ ମୁଁ ଯୋଉଦିନ ଗଲି ସେଇଦିନ ତ ଗାଳି କଲା ଆଉ।
ହଁ ତୁ ତା ପୂର୍ବ ଦିନ ପଳେଇଥିଲୁ, ତେଣୁକରି ଦୀପାବଳି ଦି ଦିନ ପଡିଥିଲା ନା ଆମର।
ହଁ।
ତ ତୁ ପଳେଇଲା ପରେ ସିଏ ଭାଇ ପୋଲିିସ୍ କୁ ସାଇ ହେରିକା କେହି ମନିଲେନି ଖାଲି ବାଣ ଫୁଟ ଫୁଟାଇଲେ ଇଏ ଲାଷ୍ଟକୁୁ ପୋଲିସକୁ ଡକିଲା। ମାନେ ପୋଲିସ ଆସିକି ତିନି ଚାରିଥର ଯାଇଛି।
ବୁଲିକି ତାପରେ ତାପରେ ରହିଲା ରହିଲା ପୋଲିସ ଵାଲା ପୋଲିସ ପୋଲିସ ଥିଲେ ବାଣ ଫୁଠଉଛନ୍ତି ଏମାନେ ସବୁ ପୋଲିସ ଶସକ ବାଣ ଲୁଚେଇ ଦଉଛନ୍ତି, ତାପରେ
ହୁଁ
ସଇଲା ତାପରେ ସିଏ ତ ଆଉଥରେ ବାଣ ଫୁଟେଇଲା ତାପରେ ସିଏ ଆସିକି ଡାକିଲେ ତଉ। ସାଇ ଆଣ୍ଟିଙ୍କ ଡାକିଲା କହିଲା ଆଉ ଭାଉଜ ଟିକେ ଶୁଣିବେ, ସିଏ ଆସିଲା। ତାପରେ କହିଲେ କି ଆଉ ଉ ମୁଁ ବାରମ୍ବାର ପୋଲିସକୁ ଡାକୁଛି ଆଉ ଏମାନେ ବୁଝି ପାରୁନାହାନ୍ତି। ତାପରେ ବି ଖାଲି
ପୋଲିସ, ପୋଲିସ ଆସିକି କଣ କରୁଥିଲା?
ପୋଲିସର ସାଙ୍ଗ ମନା କରିଥିଲା ପିଲା ତମେ କାଇ ବାଣ ଫୁଟଉଛ, ସିଏ ସା
ପୋଲିସ।
ହଁ। ସାଇ କହିଲେ କି ଆଉ ଅଙ୍କ ଅଙ୍କଲ ଆଉ ବାଣ ଏବେ ଫୁଟେଇବୁନି କେବେ ଫୁଟେଇବୁ?
ଆଚ୍ଛା, ତାପ
ସେ ଫୁଟ୍ ତା ଯେ କିନ୍ତୁ ବମ୍ ଫମ କିଏ ରଖିନାହାନ୍ତି ତ। ସେ କହିଲ ନା ଆମେ ବମ୍ ଫମ ରଖିନୁ। ଆମେ ଏକୁ ନୁହଁ ଝୁରିଝୁରି ଲଙ୍କା ଙ୍କା ବାଣ ଫୁଟଉଛୁ। ବମ୍ ଯାକ ଲୁଚେଇକି ତାପରେ
ହଁ।
ତାପରେ ଗା ତାପରେ ଇଏ ଆସିଲା କହିଲା ଆଉ ମୋ ମା ଜଣେ ହାର୍ଟ ପେସ୍ ନା ଆଉ ତମେ କେମତି ସବୁ ବାଣ ଫୁଟାଉଛ ତାପରେ ଏଇଠି ହାତ ଦେଖେଇକି କହୁଚି ଭଗବାନ ଅଛନ୍ତି। ଆପଣ ମୋ ଭିତରେ କଥା ଚାଲିଛି କିନ୍ତୁ ଏଇଠି କଲ୍ୟାଣ ସାର ଲୋକ ଖାଲି ତାନ୍ସା ଦେଖ୍ ଖୁ ଚନ୍ତି।
ତାମସା ମାନେ କିଏ କିଏ ଦେଖୁ ତୁଲା?
ଆମେ ସମସ୍ତେ ଠିଆ ହେଇଥିଲୁ ବାହାରେ, ସିଏ ଯେହେତୁ ତମର ଯଦି ଆ ତମେ ଯଦି ତାମସା ଦେଖଇଥାନ୍ତ ତ ତମ ତ ପଳେଇଥାନ୍ତ ନହେଲେ ତାଙ୍କୁ ତମ ଘରଟିକୁ ଡାକି ଦେଇଥାନ୍ତୁ ଆଉ ଏମିତି ଏମିତି ହେଲା ବୋଲି ଆଉ ତମେ ଯାଇ ଦାଣ୍ଡରେ କଥା ହେଲେ କାହିଁ କିଏ ଦେଖିବେନି ଦାଣ୍ଡରେ କଣ ମନା?
ହଁ।
ତାପରେ ସାଇର ତାପରେ ତାକୁ ଚିଡଉଛି ଆଉ। ହେଇଠି ଭଗବାନ ଅଛନ୍ତି ସେଇଟା ଭଗବାନଙ୍କ ଘର, ଏଥର ଆସିବୁ ଯେତେବେଳ ସେ ଗ୍ରୀନ୍ କଲର ଘର ସାମ୍ନାରେ ମୁଣ୍ଡିଆ ମାରିକି ଆସିବୁ କାରଣ ସେଇଟା ଭଗବାନଙ୍କ ଘର।
ଆଚ୍ଛା।
ହଁ।
ତାା ସ୍ତ୍ରୀ ବୋଧେ ତାକୁ ଛାଡ଼ି ଦେଇଚି।
ହଁ ବା ସେ ଯୋଉ ବାହା ଯୋଉ କୋର୍ନା ଟାଇମରେ ଯୋଉ ବାହା ହେଇ ନଥିଲା କି ତ ତା ସ୍ତ୍ରୀ ଉପରେ କଣ ସାନିଟାଇଜର ପକଉଥିଲା ତ ହଁ ହଁ ଖାଲି ଟିକେ ଆସିବ ଖାଲି ସାନିଟାଇଜର ସାନିଟଜର ପକେଇଲା ତ ତ ସେଥିପାଇଁ ତା ଛାଡିକି ପଳେଇଲା।
ହ ବା ଡାକିଲାନିବା ବାହାଘରରେ କାହାକୁ।
ଡାକିଥିଲା ବା।
ନାଁ ବେ ଡାକିନି।
ଏ ଭୋଜିିଖାଇ ଯାଇଥିଲ ତମେ ମାନେ।
ନା ବେ ସିଏ ଡାକି ନଥିଲା ଇଏ ଡାକିଥିଲା ଚିିନୁ ଆଣ୍ଠିର ଭାଇ ଡାକିଥିଲା।
ଏ ତମେ ମାନେ ଯାଇଥିଲା ମନ୍
ନା ଇଏ ଡାକିନି, ହେ ଇଏ ଡା
ଏ ଡାକିନି?
ନା,
ଆଉ କଣ ଏମିତି ବାହା ହେଇଗଲା?
ହଁ, ସିଏ ଆସିଲା ଯେ ନୂଆ ବୋହୁ ତା ମୁହଁ ଦେଖେଇଲାନି। ତା ଖାଲି ତାକୁ ହାତ ଉଞ୍ଚାର ଓଢଣୀ ଦେବାକୁ କହିଲା। ତାପରେ ତା କୁ ବାହାରିଲା ସେତେବେଳେ ସାନିଟାଇଜର ପକେଇଲା। ତା ସ୍ତ୍ରୀ କ'ଣ ରହିଲା? ତା ସ୍ତ୍ରୀ ପଳେଇଲା ନା ଛାଡ଼ିଲା ତାପରେ ଯୋ ପୋଲିସ ଆସିଲା। ମୁଁ ସ୍କୁଲରୁ ଆସୁଛି, ମତେ ଡାକିକି ପଚାରୁଛି କି ଆଉ ଝି ଝିଅ ଆଉ ଏଇଠି ଯୋଉ ଥିଲା ସେ ଲୋକ କାହିଁ? ମୁଁ କହିଲି, ମୁଁ କେମିତି ଜାଣିଲି କି କଣ ଯାଉଉଛନ୍ତି ଆସୁଛନ୍ତି କଣ ମତେ ମତେ କହିକି ଯାଉଛନ୍ତି ଯେ? ସେ କହିଲା ହଉ, ତୁ ଏଠିକେ ଆସିଲେ ମତେ କହିବୁ। ମୁଁ କହିଲି, ମୁ ଆସିଲେ ମୁଁ କେମିତି ଜାଣିବି କିି ସେ ଆସି ସେ ଆଉ ଆପଣଙ୍କୁ ମୁଁ କେମତି କହିବି? ତାପରେ ପୋଲିସ ଗୁଡା କହିଲା ହଉ ଠିକ ଅଛି, ତମେ ଘରକୁ ଯାଅ। ତ ମୁଁ ପଳେଇ ଆସିଲି।
ଆଚ୍ଛା।
ହଁ, ଏଇ ଭଳିଆ ଆଉ।
ହୁଁ
ହଁ, ଆଉ?
ତାହେଲେ ଭଗବାନ ଅଛନ୍ତି ନାଇଁ?
ହଁ ସାଇ ତ ସିଏ ସିଏ ଭଗବାନ ଆଉ ତାଙ୍କ ମା ହେଲା ଭଗବାନଙ୍କ ମା, ହେଲା। ତାପରେ ଭଗବାନଙ୍କ ବାପା ତ ଜଗନ୍ନାଥ ଆଶ୍ରମରେ ଅଛନ୍ତି ଆଉ।
ହଁ
ଭଗବାନଙ୍କ ଭଉଣୀ ମାନେ ବି ଅଛନ୍ତି ଆଉ।
ହୁଁ ହୁଁ
ହଉ ଦଶ ମିନିଟ ହେଇଗଲା।
ହୁଁ।
କାଟିଦିଅ।
ଠିକ ଅଛି ଆଗକୁ ଯାଉ।
ହୁଁ।
ହଉ